ହାଲୋ
ହଁ କଣ କରୁଛ।
ହାଲୋ କଣ କରୁଛନ୍ତି।
ଏବେ ବସିଛୁ ଆପଣ କଣ କରୁଛନ୍ତି।
ମୁଁ ଏଇ ମୋ ପୁଅ କୁ ଶଉଛି।
ଆଚ୍ଛା ଖାଇସାରିଲେଣିି।
ନା ଖାଇ ନାହିଁ ଏଇ ବର୍ଷା ତ ହଉଛି ଆପଣଙ୍କଆଡେ ବର୍ଷା ହଉଛି ନା।
ହଁ ବର୍ଷା ଆଜି ହେଇଥିଲା ଏବେ ଛାଡିଛି ଏ ଦିଇଟା ତିନିଟା ବେଳୁ ଛାଡିଛି ଆଉ।
ଓହୋ ଆପଣ ଛାଡିଛେ ଆମର ଏଇ ପ୍ରବଳ ବର୍ଷା ହଉଛି ଟିକିଏ ଖାଲି ଏଇ ଦି ତିନି ମିନିଟ ହବ ଟିକେ କମିଛି। ଏଇ ମୋ ଯା ହଁ ମୋ ଯାଆ ଟିକେ ରୋଷେଇ କରୁଛନ୍ତି ଆଜି ଭଜା ଭାଜୁଛନ୍ତି ଏଣେ ଗ୍ୟାସ ଟା ସରିଯାଇଛି, ଏ ଚୁଲିରେ ରୋଷେଇ ହବ ନା ବର୍ଷା ହଉଛି ଏସେମତି ଟିକେ ଯାଆ ଯେମି ଭାଜିଦେ ଆଉ ମୁର ଏଇ ଛୁଆ ଟା ହଁ ବହୁତ ହଇରାଣ ମାନେ ପାଞ୍ଚ ଛଅ ଦିନ ହେଲା ବହୁତ ହଇରାଣ ହଉଛେ।
ବର୍ଷା ପାଇଁ ବି ଆମର ଏପଟେ ବହୁତ ହଇରାଣ ହଉଛି ଯେହେତୁ ପବନ ହଉଛି ଯେହେତୁ ଆପଣଙ୍କର ପବନ ହଉଛି ଘଡଘଡ ବି ହେଇଯାଉଛି ତାପରେ ବି ଏବେ ଲାଇନ ବି ରହୁନି ନେଟୱାର୍କ ପ୍ରୋବ୍ଲେମ ହଉଛି ଏମିତି ସବୁ ଅସୁବିଧାର ସମ୍ମୁଖୀନ ଆମ ବର୍ଷା ପାଇଁ ଆମେ ହଉଛୁ।
ହଁ।
ଆଉ ଆପଣ କଣ କରୁଛନ୍ତି ରୋଷେଇ ଶୋଇଲାଣି ନା।
ହଁ ରୋଷେଇ ସରିଲାଣି ଖାଇନୁ ଖାଇବୁ ଆଉ।
ଆଉ କଣ କଲେ ରୁଷେଇ।
ରୋଷେଇ ଆଜି ହେଇଛି ଚିକେନ ହେଇଛି ଆଉ ମାନେ ମୁଗ ଡାଲି ହେଇଛି। ଆଉ ଭଜା ହେଇଛି।
ପୋଟଳ ଭଜା ହଁ।
ହଁ ଆଉ।
ଆଉ ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି।
ଆମ ଘରେ ବାପା, ବୋଉ, ଭାଇ ଆଉ ଭଉଣୀ, ପୁଅ ଏମିତି ଆମର ସମସ୍ତେ ରହୁଛୁ। ଆଉ ଆପଣଙ୍କର? ଆଜ୍ଞା।
ଓ ହୋ। ଆଉ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି ହେଁ ଏ, ଏଇ ଥଣ୍ଡା ଟିକେ ଟିକେ ହଉଚି ଏଇ ଟିକେ ମୋ ମାନେ ପ୍ରେସର ଟିକେ ଲୋ ହେଇଯାଇଚି ମୁଣ୍ଡ ଟା ଘୁରୁଚି।
ନାହିଁ ଏବେ ବି ଯୋଉ ବର୍ଷା ପାଗ ଲାଗି ଦେହ ବି ଖରାପ ରହିବ ଯେହେତୁ ଠାକୁର ବି ଏବେ ଜରରେ ଅଛନ୍ତି ଦେହ ବା ସମସ୍ତିଙ୍କର ବି ଗୋଟିଏ ଖରାପ ରହିବ।
ଖରାପ ରହିବ।
ହୁଁ ଆଚ୍ଛା। ଆଉ ଆପଣଙ୍କ ପଟେ କଣ କେମିତି ଏବେ ସବୁ ଆଗକୁ ଆସୁଛି ତ ଆମ ମହାନ ପର୍ବ ମାନେ ଯାତ୍ରା ରଥଯାତ୍ରା କଣ କେମିତି ପୁରୀ ଯିବା ପାଇଁ ଆପଣଙ୍କର ଇଚ୍ଛା ଅଛି ନା ନାହିଁ -
ଆଉ ଏଇ ରଥଯାତ୍ରାର ଆମର ତ ଆମର ତ ଗାଁର ରଥ ବି ହୁଏ, ଆମର ନୀଳଗିରି ବି ଆମର ତ ସବୁ ପ୍ରସିଦ୍ଧ ସବୁ ଜାଗା ସବୁ ଏଇଠି ଆମର ବାଲେଶ୍ଵରରେ ଅଛି - ଆଉ ଚାରିଆଡେ ବି ଯାଉ ବୁଲିବା ପାଇଁ ଆଉ ଆମର ବି ଅଛି ଏଠି ରଥଯାତ୍ ତ ଆମର ଏଇ ମାନେ ମାନସିକ ଚଢିକି ଆଉ ଟିକେ ମାନସିକ ବି ଅଛି ଦେଖିଆ କଣ ହଉଚି ହେଁ ହେଁ।
ଆଚ୍ଛା ବହୁତ୍ ବଢିଆ କଥା - ଆଉ - ହଁ ଆମର ଏପଟେ ରଥଯାତ୍ରା ହଉଚି ରଥ ଗୋଟେ ତ ଏବେ ତିଆରି ହେଇସାରଚି ତିନି ଠାକୁରଙ୍କୁ ଆଉ ରଥକୁ ନେବେ ରଥଯାତ୍ରା ଦିନ ଆଉ ଗାଁ ସାରା ବ୍ର ଭ୍ରମଣ କରି କୀର୍ତ୍ତନ ବି ଏପଟେ ହଉଚି ବାଡି ଖେଳ ବି ହୁଏ ରଥଯାତ୍ରା ଦିନ - ମାନେ କ ଦିଆ ଯାଇଥାଏ ଅର୍ଡର୍ ଦିଆଯାଇଥାଏ ମାନେ ଆସିକି ଖେଳିବା ପାଇଁ - ଆଁ
ର୍ତ୍ତନ ବି ହଉଛି ଆଉ ସମସ୍ତେ ଘଣ୍ଟ ଫଣ୍ଟ ବଜାନ୍ତି ହୁଳ ହୁଳି ପକାନ୍ତି ସ୍ତ୍ରୀ ଲୋକମାନେ ତାପରେ ଯୋଉ ଭୋଗ କରା ହେଇଥାଏ ଠାକୁରଙ୍କ ପାଖରେ ସମସ୍ତଙ୍କୁ ଦନ୍ତି ଆଉ ମିଠା ବି ବଣ୍ଟା ହୁଏ ସେପଟେ
ଆଉ ହଉଚି ରଥଯାତ୍ରା ଆପଣ କେବେ ଯାଇଚନ୍ତି ନା ପୁରୀ?
ପୁରୀ ତ କେବେ ଯାଇନି ଠାକୁରଙ୍କ ଡୋରି କେବେ ଲାଗିନି ଡୋରି ଲାଗିଲେ ନିଶ୍ଚିନ୍ତ ପୁରୀ ଆମେ ଯିବୁ ବୁଲିବା ପାଇଁ।
ଓ ପୁରୀ ଆପଣ ଯାଇନାହାନ୍ତି ଘର ଟା କଉଟି କି?
ପୁରୀ ଯାଇଚି
ମାନେ ରଥଯାତ୍ରାର ଅହ।
ଯାଇନୁ କିନ୍ତୁ ପୁରୀ ଆମେ ଯାଇଚୁ।
ଆଉ ହଉଚି ଘରଟା କଉଠି?
ଅହୋ ଢେଙ୍କାନାଳ।
ଆଜ୍ଞା।
ଆଉ କଣ କୁହନ୍ତୁ -
ଆଉ ସବୁ। ଯେହେତୁ ବର୍ଷା ଏବେ ଆମର ଏପଟେ ଧାନ ଚାଷ ହୋଉଛି।